ହ୍ୟାଲୋ।
ହ୍ୟାଲୋ।
କଣ କରୁଛନ୍ତି?
ହୁଁ ମୁଁ ଏବେ ବସିଛି ଆପଣ?
ହଁ ମୁଁବି ଏଇ ଜଷ୍ଟ ବସିଛି ଆଉ ଖାଇଲାଣି ଆପଣ?
ହୁଁ ମା ଏବେ ଖାଇନି କିନ୍ତୁ ସକାଳେ ଖାଇଥିଲି।
ଓହୋ ଆଉ କଣ କଣ ପଢାପଢି କଣ କରୁଛନ୍ତି ନାଇଁ?
ମୁଁ ଏବେ କରୁଛି ପ୍ଲସ୍ ଥ୍ରୀ କରୁଛି ଆପଣ?
ଆଛା ଆପଣ ଘର?
ହୁଁ ମୋହର ଯାଜପୁର।
ଓହୋ ଆମ ଘରେ ଇକଚୁଆଲି ବାଲେଶ୍ଵର। ଆଉ କଣ କୁହନ୍ତୁ କଣ କୁହନ୍ତ
କିଏ ଅଛନ୍ତି?
ଆମ ଘରେ ମୁଁ ମୋ ବାପା ମୁଁ ଆଉ ମୋ ମା ମୋ ଭାଇ। ଆଉ ମୋ ବ ଦିଦି ଦି ଜଣ ଥିଲି ସେ ମ୍ୟାଚ କରିସାରିଲେଣି ଆଉ। ଏମତି ଆଉ ତୁମ ଘରେ ତମେ ଗ୍ରାଜୁଏସନ କରୁଛ ଆଉ। ଅଁ ଭୁବନେଶ୍ଵରରେ ରହିକି ହିଁ ଗ୍ରାଜୁଏସନ କରୁଛି। ଏମିତି ଆଉ। ଆଜ୍ଞା ଆଜ୍ଞା!
ଭଲ ଭଲ।
ଆପଣ ମୋ ମୋର ଉଡିଆ ଅନର୍ସ ଅଛି। ସେ କଣ ହେଇଛି ନା କାଲି ରାତିରେ ଏତେ ଲେଟ୍ ଯାଏ ପଢାପଢ଼ିରେ ଚାଲିଥିଲା ମାନେ ଆମର ସେମିଷ୍ଟର ଅ ଛି ସେକେଣ୍ଡ ସେମିଷ୍ଟର ଚାଲିଛି ତ ସେଇଥିପାଇଁ ପଢାପଢି ସରିକି ଶୋଇଲା ବେଳକୁ ହେଇଗଲାଣି ଦିଟା ତିନିଟା ହେଇଗଲାଣି ତ ହଷ୍ଟେଲରେ ରହୁଚୁ ତ ଆମେ। ସେଥିପାଇଁ ଆଉ। ଦିଟା ତିନିଟା ହେଇଗଲାଣି ପିଲାମାନେ ସବୁ ସିଏ ପଢିଲେ ତ ଗୋଟେ କ କମ୍ପିଟିସନ୍ ମାଇଣ୍ଡ ହେଲେ କି ସେ ପଢୁଚି ମୁଁ କାଇଁ ପଢିବିନି। ସେଇଥିପାଇଁ ବସିକି ପଢ଼ୁତେ ପଢ଼ୁତେ ଲେଟ୍ ହେଇଗଲା। ତ ଶୋଇବା ବି ଲେଟ୍ ହେଇଗଲା। ମୁଁ ଜଷ୍ଟ ଏଇ ଟିକେ ଆଗରୁ ହିଁ ଉଠିଲି। ଉଠିଲା ପରେ ଏମତି ଗ୍ରୁପରେ ମେସେଜ୍ ଆସିଚି ଦେଖିକି ମୁଣ୍ଡ ଖରାପ।
ଆଉ ହଷ୍ଟେଲ ରେ ସବୁ ସାଙ୍ଗ ମାନଙ୍କ ସହିତ ରହୁଚ ନା?
ହଁ ହଷ୍ଟେଲ ସ ଆମର ଗୋଟେ ବଡ ରୁମ୍ ଆମକୁ ମିଳିଚି କାହିଁକି ଫାଷ୍ଟଇଅର ଆମେ ଯେତେବେଳେ ଆସିଥିଲୁ ଆଉ ତରେ କହିଲେ ଯେ ସମସ୍ତେ ମିଶିକି ରୁହ ଗୋଟେ ବଡ ରୁମ୍ ଯଦି ତମେ ଏ ହଉଚି କଣ ତ ମିଶିକି ସୁଜିକି ରହିପାରିବ ତାହେଲେ ଲେ ତମକୁ ସିଫ୍ଟ କରାଯିବ ଛୋଟ ଛୋଟ ରୁମକୁ। ତ ସେଇଥିପାଇଁ ଆମେ ଦଶ ଟିକିଆ ରୁମ୍ ରେ ଏବେ ରହୁଚୁ। ଦେନ୍ ଆମେ ଯିବୁ ଭାରି କଣ ସେକେଣ୍ଡ ଇୟର ହେଇଗଲାଣି ନା, ଆମେ ଯିବୁ ପା ଞ୍ଚ ଟିକିଆ ରୁମ୍ କୁ। ଦଶ ଟିକିଆ ରୁମ୍ ରେ ଆମେ ଦଶ ଜଣ ଲେଖା ରହୁଚୁ।
ଆଚ୍ଛା। ଭଲ ହଷ୍ଟେଲ୍ ଲାଇଫ୍ ଟା ଆକଚୁଆଲି ରେ ବହୁତ୍ ଭଲ।
ହଁ ସେମିତି କଣ ଆଉ ଭଲ। ଆଚ୍ଛା କଣ କରନ୍ତି ଆପଣ?
ମୁଁ ଏବେ ମୋର ବି ଏ ସି ଚାଲିଚି।
ଆଚ୍ଛା ଆଚ୍ଛା। ଯିବା ଆସିବା କରିକି ତାହେଲେ ପଢୁଚ ନା?
ଉଁ ଆଜ୍ଞା?
ମୁଁ କହିଲି ହଷ୍ଟେଲରେ ରହୁଛନ୍ତି ନା ଏମିତି ଘରୁ ଯିବା ଆସିବା କେମିତି?
ନା ନା କଲେଜ୍ ଘର ପାଖରେ ହିଁ ଅଛି। ମୁଁ ଡେଲି ଘର ଲୋ ଲୋକଙ୍କ ସହିତ ପଳେଇଯାଏ।
ଓହୋ ଭଲ। ଏମତି ତାହେଲେ।
ଆଉ ଏ ସମର୍ ଭିକେସନ କେମିତି ଗଲା ଖରା ଛୁଟି?
ହଁ ହଁ ସମର ଭେକେସନ ସେମିତି ଏତେ ବି ଖାସ ଯାଇନି। ଗରମ ତ ଏ ଏତେ ଜୋର ସେ ହଉଚି କୋଉଠି କଣ ବାହାରିକି ଯାଇତେ ଇଚ୍ଛା ହଉଚି। ଆଉ ମାସ୍ ଦି ମାସ ପାଖାପାଖି ଆମ ହଷ୍ଟେଲ ଛୁଟି ଥିଲା। ଗରମ ଦିନ ଛୁଟି ରେ ଯାଇଥିଲୁ। ତାପରେ ଆ ରଜ ବି ସେମିତି କାଟି କୁଟାକି ସେମିତି କରିକି ପଳେଇ ଆସିଲୁ ଭାରି ଆଉ।
ହଁ। ଆଉ ରଜରେ କୁଆଡେ ବୁଲିବାକୁ ଯାଇନାହାନ୍ତି?
ହୁଁ ସେ ଆମ ପାଖାପାଖି ଏରିଆ ଆମ ପାଖରେ ସେଠି ପାର୍କ ଅଛି। ଆ ଆଉ ଏମିତି ବନ୍ଧୁ ଆସାଙ୍କ ଘର କହିଲେ ମାମୁଁ ଘର ମାଉସି ଘର ଏମତି ଦିନେ ଦୁଇ ଦିନ ରହିକି ପଳେଇ ଆସିଥିଲୁ। ଏମିତି ଯାହା ଆଉ। ତମର କେମିତି ରଜ ଛୁଟି
ହଁ ରଜରେ ମୁଁ କେତେଟା ଜାଗା ବୁଲିବାକୁ ଯାଇଚି, ଆମ ପାଖରେ ସବୁ ମେଳା ପଡିଥିଲା ଘର ପାଖରେ ସେଠି ବୁଲିବାକୁ ଯାଇଚି। ପାର୍କ ହେରିକା ବି ଯାଇଚି, ସାଙ୍ଗ ମାନଙ୍କ ସହିତ ବି ମୁଭି ଦେଖିବାକୁ ଯାଇଚି। ଏମତି ମୋ ରଜ ଟା ଯାଇଚି ଆଉ। ହୁଁ ହୁଁ।
କିଛି ନଏଜ୍ ଯାଉଚି କି ଆପଣଙ୍କୁ? କି କଥା ହବାର କି ଖୋଡ୍ ଖାଡ୍?
ନା ନା ବ୍ୟାଗଗ୍ରାଉଣ୍ଡରେ କିଛି ନଏଜ୍ ଏମିତି ଆସୁନି।
ଆପଣଙ୍କ ବ୍ୟାଗଗ୍ରାଉଣ୍ଡ ବି ପୁରା କ୍ଲିଅର ଅଛି। ମୋ ବ୍ୟାଗଗ୍ରାଉଣ୍ଡ କ୍ଲିୟର ଅଛି ତ?
ହଁ ହଁ ପୁରା କ୍ଲିୟର ଅଛି।
ହୁଁ ତମର କଣ ଲିମିଟ ସରି ହୋଇଛି କଲ୍ କରିବାର। ମାନେ ରିସିଭ କରିବାର ମୋର ଆକ୍ଚୁଲି ଯିଏ ବି ରିସିଭ କରୁଛି କଣ ତ ହଉଛି ତାଙ୍କର ରିଜେକ୍ଟ ପଡିଯାଉଛି କାହିଁକିନା ମୋର ଲିମିଟ ରୁ ଏକ୍ସେସ ମୁଁ ଅଧିକ ରିସିଭ କରିସାରିଲିଣି।
ଗୋଟେ ମିନିଟ ଆ ହଁ ତମେ ଅ ଓ ଅଲଗା କିଛି ଟପିକ୍ ବିଷୟରେ କଥା ହବା ନହେଲେ
ହଁ ଆଉ ଆପଣ କଣ ଖିଆପିଆ କରିବେ ଆଜି ଦି ପହରେ। ହଁ
ହଁ ଆଜି ଦିପହରେ ବୋଧେ ହଁ ତ ଭାତ ଡାଲି ଆଜି ତ କୋଉ ବାର
ଆଚ୍ଛା ଆଚ୍ଛା
ଆଜି ତ ସଟରଡେ ଅଛି ତଥାପି ସାଧା ହିଁ ହେଇଥିବ।
ହଁ ଆମର ବି ସେ ସାଧା କଣ ଭାତ ଆଉ ଡାଲମା ଆଉ କଣ ଛୁଇଁ ତରକାରୀ ହବ। ଆଉ ଗୋଟେ ଭଜା ଟା ବି ଆସିବ ଆକଚୁଆଲି ଆମ ଖାଇବା ଆମ ହଷ୍ଟେଲରେ ଏବେ ଦଉନାହାନ୍ତି। ସବୁ ପିଲା ଆସିନାହାନ୍ତି ତ ସେଇଥିପାଇଁ ଆମ ହଷ୍ଟେଲରେ ଖାଇବା ଦଉନାହାନ୍ତି ଦେନ୍ ଭା
ହୁଁ ଭୁବନେଶ୍ଵରର ପ୍ରାୟ ହଷ୍ଟେଲ ସେଇଆହିଁ ଏବେ।
ସେଇଥିପାଇଁ ହଁ ଆଉ ପାଣି ବି ପ୍ରୋବ୍ଲେମ ବହୁତ ଗୁଡା ହଉଛି ପାଣି ଆମର ତଳେ ଯୋଉଟା ଫିଲ୍ଟର ଲାଗିଥିଲା ସେଥିରେ ପାଣି ହିଁ ଆସୁନି ଆମେ ଯାଉଛୁ ଚାଲିିକରି ଦୁଇ କିଲୋମିଟର ଦେଢ କିଲୋମିଟର ପାଣି ଭରି ଆଣିବା ପାଇଁ। ଷ୍ଟୋର କରିକି ରଖୁଛୁ ଏମିତି ଆଉ
ଆଛା କାଇଁ ତମର ଏ ସବୁ। ଟ୍ୟାଙ୍କ ଫ୍ୟାଙ୍କ ରୁ ପାଣି ଆସୁନି କି?
ଟ୍ୟାପ ରେ ପାଣି ଆସୁଛି ଯେ ଟାଙ୍କିର ହ କଣତ କହୁଥିଲ ପାଣି ଆମ ଟାଙ୍କିଟାହିଁ ମଟରଟା ହିଁ ଖରାପ ସେଇଥିପାଇଁ ଏମିତି ପ୍ରୋବ୍ଲେମ ହଉଛି ନା। ଆଉ ସିଏ ତାଙ୍କୁ କହିଲା ବେଳକୁ ବି ସେ ଶୁଣୁନାହାନ୍ତି କହୁଛନ୍ତି ସବୁ ପିଲା ଆସିନାହାନ୍ତି। ତାପରେ ଯେତିକି ବି ପିଲା ଆଉ ଅଛନ୍ତି ସେତିକି ପିଲା ତ କେମିତି ଚଳିବେ ସେଥିପାଇଁ ତ ସେତିକି ପ୍ରୋବ୍ଲେମ ଟା ସଲ୍ଭ କରନ୍ତିି ସେତିକି ବି କରୁନାହାନ୍ତି।
ଏମିତି ଜଣେ ଜଣେ ମାନେ ଅଥରିଟିଙ୍କ ପାଇଁ ସବୁ ଛୁଆ ଅସୁବିଧାରେ ପଡିଛନ୍ତି। ସେମାନଙ୍କୁ ବୁଝିବା କଥା ସେ ପିଲାମାନଙ୍କ କଥା
ସିଏ ଏତେ ଗରମ ବି ଇଆଡ଼େ ହଉଛି।
ହଉଛି ଆମ କଲେଜରେ ତ ଏବେ ଖାଇବାରେ ବି ବହୁତ ଅସୁବିଧା ହଉଥିଲା ସେମାନେ ଖାଇବାରେ ପୋକ ବାହାରୁଥିଲା। ପୁଣି ଅ ବାସି କୋଉଠି ସେଇଥିପାଇଁ ତ ମିଡିଆ ବାଲା ବି ମଝିରେ ଆସିଥିଲେ।
ଆପଣ କିଏ କଲେଜରେ କହିବ।
ଆମର କଲେଜ ଗୋଟେ ଗଭର୍ଣମେଣ୍ଟ କଲେଜ ଟା ଆମର ପାଖରେ ଘର ପାଖରେ।
ଓହୋ ହଁ ଆମର ଏବେ ଗଭର୍ଣ୍ଣମେଣ୍ଟ କଲେଜ। ଆଚ୍ଛା ଏମିତି କଥା ତାହଲେ ଆଉ ଆଉ କଣ କରିବାକୁ ଆପଣଙ୍କୁ ଭଲଲାଗେ।
ମତେ ଡ୍ରଇଂ କରିବାକୁ ଭଲ ଲାଗେ ଆଉ ତମର ହବି।
ହଁ ମତେ ଡ୍ରଇଂ ଡ୍ରଇଂ ଆଉ ଡ୍ୟାନ୍ସ କରିବା ପାଇଁ ଭଲ ଲାଗେ। ଡ୍ୟାନ୍ସ ରେ ମୋତେ ଆମ ସ୍କୁଲ ଟାଇ ଟାଇମ୍ ରୁ ବି ମତେ ଷ୍ଟେଟ ଲେବୁଲ ଯାଏଁ ନିଆହେଇ ଷ୍ଟେଟ ଏମି ଯାଇଛି ମୁଁ।
ଓହୋ ତମେ କିଛି ଏମତି କ୍ଲାସିକ୍ ଡ୍ୟାନ୍ସ ସେମତି ଶିଖ କି?
ହଁ କ୍ଲାସିକ୍ ଡ୍ୟାନ୍ସେସ୍ କରେ ମୁଁ।
ଚ୍ଛା।
ଓଡ଼ିଶୀ ଆକ୍ଚୁଲି ମତେ ଭଲ ଲା ସେଥ୍
କେତେ ବର୍ଷର ଏକ୍ସପିରିଏନ୍ସ ଅଛି?
ସେମିତି ତ ବେଶୀ ନୁହଁ ଏବେ ତ ଶିଖିବା ଛାଡ଼ି ଦେଇଛି କିଛି ଟା ଘରୁ ପ୍ରୋବ୍ଲେମ୍ ହେଲା ତ ଫୁଲ୍ ଟାଇମ୍ ରେ ମୁଁ ୟା ଅଁ ପ୍ରାୟତଃ ଦି ବର୍ଷ କି ଦେଢ଼ ବର୍ଷ ଏମତି ଶିଖିଚି। ଦେନ୍ ଏବେ ସେ ଡ୍ୟାନ୍ସ ସଫେଇରେ ତୁଳି ପଡ଼ିରହି ଛୁଆ ତତେ ବହୁତ ମିସ୍ କରି ସେଇ ଦିନ ଉଡ଼ା। ସେ ସବୁ ମୋ
ଆଚ୍ଛା ତାହେଲେ ତ ଆପଣଙ୍କୁ କୋଉ ଡ୍ୟାନ୍ସ କମ୍ପିଟିସନ୍ ରେ ଯିବା କଥା।
ଆଜ୍ଞା? ହ
କୌଣସି ଡ୍ୟାନ୍ସ କମ୍ପିଟିସନ୍ ରେ ଯିବା କଥା ଆଟଲିସ୍ ନିଜ ଟ୍ୟାଲେଣ୍ଟ୍ କୁ ଏବେ ଇ ଉଏସ୍ ନ କରିବାଟା ହି ଭଲ କାହିଁ ନା ବହୁ
ଆରେ କଁ କହିଲୁ ତ ଆମ ଘରେ ସେପଟେ କଣ କି ଝିଅ ପିଲାମାନେ କଣ କରିବେ କଣଟା ଅଛି ଏ କଣ ଇଏ କରିଏ ଏମିତିଆ ଟିକେ ମେଣ୍ଟାଲିଟିର। ତ ସେଇଥିପାଇଁ ମୁଁ ବସିଗଲି ଆଉ କଁ କହିବି? ସମସ୍ତଙ୍କୁ ସବୁ ଖୁସିଟା ମିଳେନି ନା ସେଇ ହଉଚି କ
ହଁ ସେଇଟା ବି ଠିକ୍ କଥା ଅ ଅ ଅପର୍ଚୁନି ଟି ବି ମିଳିିବା ଦକାର।
ହୁଁ। ଅପର୍ଚୁନିଟି ତ ବୋହୁତ ଆସଥୁଲା କିନ୍ତୁ ସେତିକି ସ୍କୋପ୍ ମିଳୁନଥିଲା। ଶିଖିବା ପାଇଁ କି ସେଇ ଅପରଚୁନିଟିକୁ ହାସଲ କରିବା ପାଇଁ
ତ ନାହିଁ ଆପୁ ଯଦି ଭାଗ୍ୟରେ ଥିବ ନିଶ୍ଚିନ୍ତ କିଛି ନା କିଛି ଏମିତି ଆସିବ କି ତମେ ପୁରା ପୁଣି ପୁରା କରିହବ।
ହଁ ହଁ। ଦେଖାଯାଉ କଣ ହଉଚି ଏବେ ତ ଷ୍ଟଡି ଯାହା ଚାଲୁଚି। କଲେଜରେ ଏମତି ଫଂସନ ହଇକାରେ ହେଲେ ଏମତି ପାର୍ଟିସିପେଟ ନିଏ। କିନ୍ତୁ ଆଗୁରୁ କଣ କହୁଥୁ ଉଁ ଆଗୁରୁ କଣ ଯୋଉଠି ବି ଯାହା ହେଲେ ଉଁ ଯୋଉଠି ବି ଷ୍ଟେଜ ପ୍ରୋଗ୍ରମ୍ ଯାହା ବି କିଛି ହେଲେ ଉ ମତେ ଓଡ଼ଶୀର ନିଅନ୍ତି ଫାଷ୍ଟ ଡ୍ୟାନ୍ସ କରିବା ପାଇଁ। ଭଲ ଲାଗେନା ସେ। ଆଉ ମୋର ଗୋଟେ ବଡ଼ ଡ୍ରିମ ଥିଲା ଜି ଏ ଦେବଦାସ ଦେଖନ୍ତି ଟି ବି ରେ? ଆଜ୍ଞା? ହାଲୋ ହଁ ମୁଁ କହିଲି ଦେବ ଦାସ ଦେ କନ୍ତି ଦେବଦାସେ?
ହଁ ହଁ ଦେଖେ ଦେଖେ।
ଟି ଭି ରେ ଏମତି ଦିଏ ପ୍ରାର୍ଥନା ଚ୍ୟାନେଲରେ।
ହଁ ମୁଁ ଦେଖିଚି।
ସେଇଥିରେ ଯିବା ପାଇଁ ବହୁତ ଇଚ୍ଛା ଥାଏ କିନ୍ତୁ ଯାଇପାନିନି।
ଓହୋ ତାହେଲେ ତ ଯିବା କଥା ମୁଁ ସେଠି ଦେଖିଚି କେତେ ଝିଅମାନେ ତାଙ୍କ ଟ୍ୟାଲେନ୍ ସବୁ ପ୍ରତିଭାକୁ ଦେଖାନ୍ତି ଆପଣଙ୍କୁ ବି ଯିବା କଥା।
ହଁ।
ଆଉ ହେଇପାରେ କିି ପୁଣି ଆପଣଙ୍କୁ ଭବିଷ୍ୟତରେ ଶୀନସ୍ ପାଇଁ ପଶ୍ଚାତାପ ହେଇପାରେ।
କଣ କରିବ ଆଉ ଜଏଣ୍ଟ ସୁପସ୍ ପରିସ୍ଥିତି ଆସିଲା ତ ଛାଡିବାକୁ କଇଲା ଦେଖାଯାଉ ଭାଗ୍ୟରେ କଣ ଅଛି କଣ ନାହିଁ।
ଆଶା କରୁଛି ଭବିଷ୍ୟତରେ ଆପଣ ନିଜର ସ୍ୱପ୍ନ ସବୁ ପୁରା କରିବାକୁ ଚେଷ୍ଟା କରିବେ।
ନିଶ୍ଚୟ ଆପଣଙ୍କ ଆଶା ଟା ମାନେ ସୁ ଯେଟା ଇଚ୍ଛା କରିଛନ୍ତି ସେଟା ପୂରଣ ହେଇଯାଉ, ତାହଲେ ମୁଁ ଏବେ ରଖୁଛି ମୋର ଆଉ ଟିକେ କାମ ଅଛି ତ ଆପଣଙ୍କୁ ପରେ କଲ୍ କରୁୁଛି। ଆଜ୍ଞା।